ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ, କୋଉଠି ଅଛରେ ମା?
ଘରେ ଅଛି।
ତମ ଘର କୋଉଠି?
ଆମ ଘର ପୁରୀ, କାକଟପୁର।
କାକଟପୁର ଭଲ ତ ଆଉ। କାକଟପୁର ମଙ୍ଗଳା ଦେଖୁଥିବ, ପୁରୀ ଠାକୁରଙ୍କୁ ସବୁଦିନ ଦେଖୁଥିବ ଆଉ। ହ
ଆଜ୍ଞା।
ଆଉ ଆମକୁ ଟିକେ ଡାକୁନ, ଆମେ ଯାଆନ୍ତୁ ତମ ଘର ଆଡ଼େ?
ହଉ ଡାକିଲି ଆଉ ଏବେ ଆସିବେ ଆଉ।
ହଁ। ଆଉ ତମ ଘରେ କିଏ କିଏ ଅଛନ୍ତି ଲୋ ମା?
ଆମ ଘରେ ବାପା, ମା, ଭାଇ।
ବାପା, ମା, ଭାଇ ଅଛନ୍ତି?
ଆଜ୍ଞା।
ଆଉ ଭାଇ ବାହାହେଇଛନ୍ତି ନା?
ନାଇଁ ନାଇଁ, ଭାଇ ମୋ ଠାରୁ ସାନ।
ସାନ। ତୁମେ ବଡ? ତୁମର ବାହାଘର ହେଇଛି ନା ହେଇନି?
ନାଇଁ ନାଇଁ। ବା-ବାହାଘର ହେଇନି।
ହେଇନି? ଆଉ ବାପା ବୋଉଙ୍କ ଦେହ ଭଲ ଅଛି ନା?
ଆଜ୍ଞା। ଆପଣ କୋଉଠୁ କହୁଥିଲେ?
ମୁଁ ଯାଜପୁର ଜିଲ୍ଲା ତମ ଘର କୋଉଠି? ଆମେ ତ ଜାଣି ନ ଥିବା। ଏତେ ବାଟରୁ ମହେରେକା ଆମ ଘରେ ନା। ଆମ ଘରେ ମୁଁ ଅଛି, ବଡ଼ ପୁଅ ଏଇ ବୈଶାଖ ମାସ ବାହା କରିଛି। ବୋହୁ ଛୁଆଟି ଆସିଛି।
ହୁଁ ଉଁ
ଆଉ ସା-ସାନ ପୁଅ ତ ତାର ଦିଲ୍ଲୀରେ ଚାକିରି କରିଛି। ସିଏ ଅଛି ଆଉ।
ତାର ସବୁ ଭଲ ଅଛନ୍ତି?
ହଁ ଭଲ ସମସ୍ତେ ଅଛନ୍ତି। ମୋ ଦେହଟା ଟିକିଏ ଭଲ ନାହିଁ ଆଉ
ଥ୍ୟାଙ୍କ ୟୁ।
ମୋର ଏ ଟିକଏ କଙ୍କାଳଟା ଯୋଉ ଖୋପଟା ଛାଡ଼ି ଯାଇଛି। ମେରୁଦଣ୍ଡ ଖୋପଟା ଛାଡ଼ିଯାଇଛି ତ, ସେଇଥିପାଇଁ ଗୋଟେ ଗୋଡ଼ ଗୋଦରା ପଡ଼ିଯାଉଛି। ଦୁଇଥର ଗଲିଣି ମେଡ଼ିକାଲ। କମି ଯାଉଛି। ଟିକେ ଟିକେ ଆଉ ଅଛି। କଣ କରିବା? ବୟସ ହେଲାଣି ଆଉ।
ଆଉ ମଉସାଙ୍କ ଦେହ ଭଲ ଅଛି?
ନାଲ ମା। ମଉସା ପାଞ୍ଚ ବର୍ଷ ହେଲାଣି ଏକ୍ସପାୟାର୍ କରିଗଲେଣି। ଆଉ କଣ ରୋଷେଇ କରିଥିଲ ନା ମା?
ଆଜି ଆମର ଭାତ ଡାଲି ଭଜା ହେଇଥିଲା।
ଓହୋ। ଆଉ ବାହାଘର ଏ ବର୍ଷ କରିବ ନା କରିବନି?
ବାହାଘର ହଁ ଠିକ ଠାକ ହେଇକି ଅଛି। ହବ ଆଉ।
ଏ ବର୍ଷ?
ଏଇ ବର୍ଷ ନାଇଁ ତ ଜାନୁଆରୀ ଫେବୃଆରୀ ପାର ହେଇଯିବ।
ଆଉ ତମେ ପ-ପ-ପଢ଼ୁଥିଲ ନା କଣ କି ମା?
ହଁ। ମୁଁ ବିଇଡି କରିଛି। ପିଜି କରିଛି।
ଏ ବାପ। ଆଉ ତା ହେଲେ ଭଲ। ଭଲ ଘର ପୁଅଟିିଏ ପା-ପାଇବା ଆଉ।
ହେ ହେ ହେ
ଚାକିରୀ କରିଥିବେ। ଆଉ କଣ?
ଆଜ୍ଞା।
ଚାକିରି କରିଛନ୍ତି ନା?
ସେ ଅଛନ୍ତି ସଫ୍ଟୱେରରେ ଅଛନ୍ତି। ସଫ୍ଟୱେର ଇଞ୍ଜିନିୟର।
ଆଉ ଇଞ୍ଜିନିୟର ଜଇଁ ଆମେ କରିବୁ ଆଉ!
ଆଉ ସେ ପିଲା ଘର କୋଉଠୀ ଲ?
ସେ ପିଲା ଘର ଆମ ଘର ପାଖେ ଆଖେରେ। ବାହାଘର ଏମତି ଲାଗିଛି ଆଉ।
ଓହୋ, ତାହେଲେ ଲବ୍ ମ୍ୟାରେଜ?
ନାଇଁ ଜଣାଶୁଣା ତ ଆଉ।
ଜଣାଶୁଣା ତାର ତଥାପି ଲଭ୍ ହେଇଥିବ ନା ଆଉ।
ନା ନା ଲଭ୍ ନ ମାନେ ଜଣାଶୁଣା ହେଇକି ଲାଗିକି ଅଛି। ତାପରେ ତାଙ୍କର ଟିକେ କେ ଘର କାମ ଟା ହବାର ଅଛି ତ। ତ ଘରଟା ହେଇନି ସେଥିପାଇଁ ପକେଇକି ରଖିଛନ୍ତି ବାହାଘରଟା ଆଉ।
ହଁ ଘର ହେଇସାରେ ବାହାଘର ହବ। ଆଉ ପୁଅ ଚାକିରି କରିଛନ୍ତି ଆଉ ତାଙ୍କ ଅଛନ୍ତି ନାହିଁ ତାଙ୍କ ବାପା, ମା
ହଁ ତାଙ୍କ ବାପା ବି ଜବ୍ କରୁଛନ୍ତି ଗର୍ମେଣ୍ଟ ସର୍ଭିସ କରିଛନ୍ତି।
ଆଉ ବଢ଼ିଆ ଘରେଟେ ବାଛି ବାଛିିକା କରିଛନ୍ତି। କିଏ କରିଛିରେ ଭାଗ୍ୟଟି ତମର ଭଲ ଆଉ।
ହଁ।
କଣ କରିବା ମୋ ଦେହଟା ତ ଭଲ ନାହିଁ ଆଉ। କଣ କରିମି ଆ ବଡ଼ପୁଅତ ଯାଇଛି ଡ୍ୟୁଟି ସିଏ ତାର ଯେଉଁ ଜିନ୍ଦଲ ଜାଣିଛ ନା ତମେ ଜାଣିନଥିବ। ସେ ହଁ ସେଇ ଜିନ୍ଦଲରେ ସେ ଫାୟାର ମାନ ଅଛି ଆଉ। ସ୍ଥାନ ଦ୍ୱାର ଅଛି ଦିଲ୍ଲୀରେ ଦିଲ୍ଲୀରେ ରା ଦିଲ୍ଲୀରେ ଏଠି ଅଛି ସାମସଙ୍ଗ କମ୍ପାନୀ ରେ। ବଡ଼ପୁଅର ତ ବାହାଘର ଏଇ ବୈଶା ମାସ କଲୁ। ସାନର କରିନୁ ଆଉ।
ହଁ ସାନର କରିବେ ଆଉ।
ହଁ ନାରେ ଘରର ବଖରେ ଦିଖରା ଘର ଥିଲା। ଘର ନଥିଲା ବୋଲି ଟିକେ ପୁଅର ବାହାଘର କରିପାରିନୁ। ତାପରେ ଘର ହେଲା। ଛୁଆ ଇଏ ପଇସା ଦେଲା ସିଏ ପଇସା ଦେଲା ଘର କଲା ପରେ ପଚିଶ ତିରିଶ ଲକ୍ଷ ଘରେ ଖର୍ଚ୍ଚ ହେଇଗଲା। ତାପରେ ବ ଘର ସରିନି ତ ବାହାଘର ହେଲା ଆଉ। ଟିକେ ନା କେ ଲୋନ ଫୋନ୍ ଛୁଆ ଯାହା କରିଦେଇଛନ୍ତି ତ। ନ ହେଲେ ଆର ବର୍ଷକୁ ତାର କରିଦେଇଥାନ୍ତି।
ହଁ ବର୍ଷ ଦି ବର୍ଷ ଗ୍ୟାପ ରଖିଲେ ଭଲ ଟିକେ ସମୟ ଟିକେ ସଞ୍ଚୟ କରିଦବ।
ହଁ ଲୋନ୍ ଯାହାଙ୍କ କରିଛନ୍ତି ଲୋନ ସୁଜା ସରିନି ସିନା ଘରେ ଦେଖିକି ଯାହା କରିବ ଆଉ
ହଁ ପୁଣି ହାତରେ ଯାହା ବି ହେଲେ ତିନି ଚାରି ଲକ୍ଷ ରଖିବା ଦରକାର।
ଆଉ ବାହାଘରରେ ନୁଏ ଆଜିକାଲିକା ଝିଅ
ଷ କରୁ କରୁ ବୋହୂ ପାଇଁ ହାର, ମୁଦି କଲାବେଳକୁ ତମର ଚାରି ପାଞ୍ଚ ଲକ୍ଷ ପଡିିଯିବ, ଯଦି ଭଲ କରି କରିବ।
ହଁ ବା ଆଉ କଣ କରିବି ଲୋ ମା ଆମର ତ ବିଲ ବାଡି ଯୋଉ ଦିଖଣ୍ଡ ଅଛି ବିଲ ବାଡି ତା କରିବେ କିଏ? ମଉସା ତ ମରିଯାଇଛନ୍ତି ଆଉ ଛୁଆ ଦିହାଙ୍କେ ତ ତାଙ୍କର ସିଏ ପଦାରେ ରହିଲା ଇଏ ତ ତାର ଏଠି ଡ୍ୟୁଟି କରୁଛି ଆଉ ବଖରା ବଖରି ଦେଇଛି ଯା ଯା ଦଉଛନ୍ତି ଯେତେକ ଯାହା ଦେବା କଥା ଦଉଛନ୍ତି ସେତେକରେ ଆମର ଦୁଇ ବର୍ଷ ତିନି ବର୍ଷ ପଳେଇବ କିନ୍ତୁ ଆମର ସେ ଚାଉଳ ଖା ଧାନ ଆଣିକି ବିକି ଦେଉଛି ଆଉ କିଏ ବସେଇବ ମୋ ଦେହ ଭଲ ନାହିଁ। ବିପିିଏଲ ଚାଉଳ ମିଳୁଛି ସେଇଆକୁ ଖାଉଛୁ ବା
ହୁଁ।
ଏ କଣ ଆଉ କରିବା। ଯାହା ଭଗବାନ ଦୁଃଖେ ଦୁଃଖ ସୁଖ ତ ମା ସମେତ ନାହିଛି ବହୁତ ଦୁଃଖ ମୁଁ ମୋ ଜୀବନରେ ପାଇଛି ଏନାକି ଛୁଆଙ୍କତରେ ସୁଖ କରୁଛି ତାପରେ କଣ ହେବ କଣ ନାହିଁ ଆଜିକାଲି ଛୁଆ ତ ଯେମିତିଆ ଛୁଆ ଜାଣିଛ ବୋହୁ ଏଇନା ଭଲ କରିଛି ଆଗକୁ କଣ କରିବ କଣ ନାହିଁ କିଏ କରିପାରିବଲ ବା
ନା ସେମିତି କଣ କିଏ କାହାକୁ କହିପାରିବ ଆମ
ସେଇଆ ବା ସେ ସାନ ଛୁଆଟି ତାର କେମିତି ଘରେ ବାହା ହବ କେମିତିଆ ବୋହୁଟେ ଆସିବେ ସେଏ ତା ଆସିନେ ଏଠି ରହିବନି ତାର ଏଠି ତା ଜବକୁ ଛାଡ଼ିକି ସିଏ କଣ ରହିବ କି ଆଠ ଦଶ ଦିନ ରହିବ ସିଏ ପଳେଇବ ତା ଷାଠିଏ ସତୁରି ହଜାର ଟଙ୍କା ସିଏ ପାଉଛି ସିଏ ଏଠି ରହିବ ନା।
ସିଏ ଭଲ।
ହଁ ଭଲ ଯେ ମା କଁ କରିବା ଦିଟା ଆଉ ଗୋଟିଏ ପୁଅ ଯାହାର ସିଏ ଆହୁରି ଭଲ ଦୋଟି ପୁଅ ଯେ ଇଏ ବୋହୂ ଯଦି କହିବ ହଁ ଆଉ। ଏ ବୋହୂ ଏ ପୁଅ ଯଦି ନପଚାରିବ ସେ ପୁଅ କହିବ ବାଦ କରିବେ ସିଏ ପଚାରିବନି। ହଇରାଣ ବୋହୁତ ନା ଝିଅ ନାହାନ୍ତି ଝିଅ ଥାଆନ୍ତା କି କଁ କରମି ଆଉ। ମୁଁ ତ ଭାରି ଦୁଃଖରେ ଦିନ କାଟିଥିନି। କଣ ହବ ମୋ ଭାଗ୍ୟରେ ମଲାବେଳୁକୁ ଆଉ ମୁଁ କହିପାରିବିନା ଲୋ ମା।
ନାଁ ମାଉସି ଭଲ ହବ ଆଉ କାଇଁ।
କିଏ କହିପାରିବ ତମ ଆମର ଖାଇ ପିଇକି ଶୋଇବାକୁ ମୁଁ ଯାଉଚି ସିଏ ବୋହୁ କହିଲା କହିଲା ନିଅ ବୋଉ କଥା ହବ। ଆଉ କଣ ତମର ଚାଷବାସ ମା କରନ୍ତିନି ଆଁ।
ନାଇଁ ନାଇଁ ଆମର ଚାଷ ବାସ କରନ୍ତି ଚାକିରି ବି ବାପା ବୋଉ ଆମର ଦି ଜଣ ଚାକି କିରି କରିଛନ୍ତି। ଆଉ ମୋ ମା ଯିଏ ଟିଚର ଅଛି ବାପା ଆମ ଏଇ କଲେଜରେ କ୍ଲର୍କ ଅଛନ୍ତି।
ଆ ତମର କାଫି ପଇସା ଆମୁକୁ ହେନେ ଟିକେ ତମ ଆଡ୍ରେସେଟା ଦିଅନ୍ତ ଆମେ ଯାଆ ନ୍ତୁ ଆମେ ଛୁଆ ପିଲା ସମସ୍ତେ ଯାଇକି ଦେଖିକି ଆସନ୍ତୁ ତୁମ ଘର ତୁମ ଠାକୁ ର ସବୁ ଦେଖି ଦୁଖାଇକି ଆସନ୍ତୁ।
ହଁ ମାଉସି ଯେବେ ଆସିବେ ମତେ ତ ଫୋନ କରିବେ ତମ ବୋହୁ ତ ମୋ ନମ୍ବର ରଖିଛନ୍ତି ଆଉ ମୁଁ ଦେଖା କରିବି ଆଉ। କାକଟପୁରୁ ଠାରୁ ଆମ ଘର ଟା ପାଞ୍ଚ କିଲମିଟର ଖଣ୍ଡେ ହବ।
ହଉ। ତାହାନେ ରହ ହେ ହେଲା ଆଉ ମୁଁ ବୋହୁକୁ କହିବି ଆଉ ଏଇ ଥର ଯେଉଁ ଅଁ ଆସିଚି ଲକ୍ଷ୍ମୀ ପୂଜା ଲକ୍ଷ୍ମୀ ପୂଜା ବେଳୁକୁ ସେ ସାନ ପୁଅ ତାର କୁମ୍ଭ ବୁଡୁଏ ଠାକୁରଙ୍କ କୁମ୍ଭ। ଆସନେ ଯିମୁଁ
ହଁ।
ଆଉ ଚିହ୍ନି ପାରିବେ ନା ହେତୋବେଳେ ଆମକୁ ଆମୁକୁ ଆଉ ମନ ରଖିଥିବେ।
ଆଉ କଣ ତ ଚିହ୍ନା ହେଲ ଆଉ ଚିହ୍ନି ପାରି
ଆଉ ହେଇ ଏଇ । ତମର ଏଇ ଅଛି ବୋଲିକି ଏଇ କ କଲ କରୁଚ ବୋଲି କି ତମେ କୋହୁଚ କେତ୍ ହଁ ନା ଚିହ୍ନିବ ଯଦି ତାହେଲେ ଆମେ ଯିମୁ ଆଉ।
ହଁ ହଁ ଆସିଲେ ନିହାତି ଫୋନ୍ କରିବେ ଆଉ।
ହଁ ତମ ବଡ଼ ବଡ଼ିଆ ଲୋକୋ ମା ଆମେ ଛି ମଳିମୁଣ୍ଡିଆ ଲୋକୋତି।
ସେ ବଡ ବଡିଆ କଣ ଆଉ ସେ ଆମେ ସେଇ ସାଧାରଣ ଲୋକ।
ରି ମାମା ଚାକିରି ତୁମେ ଏ ଚାକିରି ଆମେ ତ ମଳିମଣ୍ଡିଆ ଲୋକ ଆମକୁ ଚିହ୍ନି ପାରିବ।
ଏ ନାଁ ନାଁ ନାଁ ସେମିତି କାଇଁ ଭାବୁଛନ୍ତି।
ଆଜି କାଲି ଯୁଗପା ଲୋ ମା ସେଇଆ କୋହୁଚି ଯା ନେ ଯାହାର ନାହିଁ ତା
ନାଁ ନାଁ ଆମର ଚାକିରି କରିକି ବି ଚାଷ ବାସ ସବୁ ହଉଚି ଘରେ କରୁଛନ୍ତି ଘର ପାଖେରେ ସବୁ ତାଙ୍କର ଯୋଉ ଏ ଜବ୍ ଚାକିରି ନା ତ ଘର ପାଖାପାଖି ଆମର ସବୁ ସ୍କୁଲ କଲେଜ। ତୁ କାହିଁ ଚାକିରି କରିକିରି ଚାଷ ବି କରୁଛନ୍ତି ଆଉ।
ହୁଁ ଚାଷ ଆଉ ଚାଷ ଯାହାର ନାହିଁ ତାର କଣ ଅଛି କୁହୁନି ଆମର ତ କେହି ନାହାନ୍ତି ବୋଲିକି ଚାଷ କରିପାରୁନୁ ସବୁ ଭାଗ ଦେଇଦେଇଛୁ।
ହଁ।
ଆଉ ଦେହ ମାମାଙ୍କ ଦେହ ଭଲ ଅଛି ନା ବାପା ମାମା ସମତିଙ୍କ ର ଦେହ ଭଲ ଅଛି ନା।
ହଁ ହଁ ସମସ୍ତ ଙ୍କ ଦେହ ଭଲ ଅଛି। ଏ ସାନ ଭାଇ ଟା ସେଇ ଆମର ଯୋଉ ଭୁବନେଶ୍ୱରରେ ଯୋଉ ଭାଇଙ୍କୁ କହୁଥିଲେ ଜିନ୍ଦଲ ରେ ସେ ସେ ସେଇ ତିନି ଜଣ ଡିପୋ ନା କଣ ସେଠି ଅଛନ୍ତି ସାନ ଭାଇଟା ଭୁବନେଶ୍ୱଵର ରେ ଅଛି।
ତୁମର ତୁମ ଜବ୍ କରିଛ ନା ମା।
ନା ନା ମୁଁ ଜବ୍ କରିନିି ମୁଁ ଏବେ ପଢାପଢି ପାଇଁ ଚଲେଇଛି ଆଉ।
ହଁ ହଁ ତମର ଯାହେନେ ହେଇଯିବ ନା ଏତେ ପଡ଼ିଲାଣି ଆଉ ହବନି ନା।
ହଉ ହଉ ମାଉସୀ ସମୟ ହେଲାନି ନେକ୍ସଟ୍ କଲ୍ ରେ କଥା ହେବା।
ହଁ ହଁ।